ହଁ ହଁ ଶୁଭ ସକାଳ।
ହଁ ମ୍ୟାଡ଼ାମ। ଶୁଭ ସକାଳ କଣ କରୁଥିଲେ ଆଜ୍ଞା।
ମୁଁ ଏଇଠି ବସିକିି ରୋଷେଇବାସ ସାରିକି ଏଠି ବସିଛି ଆଉ ତମେ।
ମୁଁ ବସିଥିଲି ଏଇ ଛୁଆଉରାଙ୍କୁ ସଗେ
ଅ ହ ଆଉ ରୋଷେଇବାସ ସଇଲାଣି। କଣ ରୋଷେଇ କଲ।
ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହୁଁ ହୁଁ।
କହି ଆସୁଥିଲେ ଆଉ କଣ କହୁଥିଲେ।
ହୁଁ ହଁ ମୁଁ କହିଲି ଭଲରେ କୁହ ଟିକେ କଥାଟା ଶୁଭୁନି ତ ମୁଁ କହିଲି ଟିକେ ଭଲରେ କୁହ।
ହଁ ଭଏସ୍ ଟା ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଛି ତ।
ହଁ ଆଉ ରୋଷେଇ କରିସାଇଲେଣି। ହ୍ୟାଲୋ। ରୋଷେଇ କରିସାରିଲଣି?
ହାଲୋ।
ହୁଁ- ହାଲୋ ରୋଷେଇବାସ କରିସାରିଲେଣି?
ହଁ କରିସାରିଲିଣି।
କଣ ରୋଷେଇ କଲେ?
ଭାତ, ଛୁଇଁ ଆଳୁ ନୁକ୍ ନୁକା, ଆଉ କଲରା ଭଜା, ଅଣ୍ଡା ସିଜା।
ହୁଁ -ହୁଁ ଆଉ ଛୁଇଁ ଆଳୁ ନୁକ୍ ଆମର ଉଁ ହେଇଚି ଭାତ, କୋଳଥ ଡାଲି ଆଉ କଖାରୁ ଶାଗ ଭଜା ଆଉ ଆଳୁ ବାଇଗଣ ଭର୍ତା ହେଇଚି।
କଖାରୁ ଶାଗ ଭଜା ମାନେ କଖାରୁ ପକେଇକି ଶାଗରେ ଭାଜିହନ୍ତି।
ହଁ ନାଇଁ -ନାଇଁ କଖାରୁ ଶାଗ ଜାଣିଥିବ? ଯଉ ବଡ -ବଡ ପତ୍ର ହଁ ସେଇ ଶା ହଁ ସେଇଟାକୁ ମାନେ ହଁ -ହଁ- ହୁଁ।
କହିଲି କଖାରୁରେ ଶାଗ ପକେଇ ବୋଧେ କରିଚନ୍ତି।
ନାଇଁ ନାଇଁ ସେଟା ଟିକେ ରାଇ ଟାଇପ୍ ର ହେଇଚି ଭଲ ହେଇଚି ଭଲ ଲାଗେ ଦିନେ ଦିନେ କରିକି ଖାଅ ଭଲ ଲାଗିବ ଜାଣିଚ କଖାରୁ ଶାଗ- ହଁ। ସେଟା ଭଲ୍ ଲାଗେ। ଆଉ -ଆଉ ଆଜି ସକାଳେ କଣ ଖାଇଥିଲ?
ସକାଳେ ଖାଇଥିଲି ପାରୁଟି ରୁଟି -ରୁଟି ପାରୁଟି ଆଉ ଆପଣ? କହିଲି ତମେ କଣ ଖାଇଥିଲ?
ମୁଁ ବ୍ରେଡ୍ ଆଉ ଚା।
ହାଲୋ।
ହଁ ଚା ପିଇଥିଲି ଉ-ହୁଁ।
ରୁଟିକୁ ପାରୁଟି ଖାଇଥିଲି। ଦୁଇଜଣ ପୁଅଡେ ଝିଅଡେ- ପୁଅ ଝିଅ।
ଅଁ -ହଁ। ବୁଲିବାକୁ ଯାଇଥିଲ।
ରଜରେ ଗାଁକୁ ବୁଲିବାକୁ ଯାଇଥିଲି ତଳମୂଳୁ।
ହୁଁ ସବୁ କଣ କଣ ସବୁ ଦେଖିଲ ସବୁ?
ହଁ କିଛି ନି ଏବେ ନୂଆ ଆମ ଆଡେ ଟିକେ କରୁଛନ୍ତି ଖେଳ କରୁଛନ୍ତି ମ୍ୟାଜିକ୍ ଚେୟାର୍ ଆଉ ଡ୍ୟାନ୍ସ କମ୍ପିଟିସନ୍ ତାପରେ ପୁଚି ଜିଲପି ଖିଆ ଏମିତି ବହୁତ୍ ସା ସାରା ଖେଳ ହଉଚି ତେଣୁ ଖେଳରେ ଯିଏ ଜିତିବ ତାକୁ ଯିଏ ଫାଷ୍ଟ୍ ହେଲା ଫ୍ରିଜ୍ ଦିଆହେଲା। ଆଉ ଯିଏ ସେକେଣ୍ଡ୍ ହେଲା ତା -ଉ ଅଁ-କୁଲର୍ ଦେଲେ ଆଉ ଯିଏ ଥାଡ୍ ହେଲା ତାକୁ ଗ୍ରାଇଣ୍ଡର
ହଁ ତମେ ନେଇଥିଲ କମ୍ପିଟିସନ ରେ ନେଇଥିଲ ପାର୍ଟିସିପେଟ୍ କରିଥିଲ ଭାଗ
ନାଁ ମୁଁ ନେଇନି।
ଯା ହଉ ଫାଷ୍ଟେ ହେଇଚି ବଢିଆ ଫ୍ରିଜ୍ ଯିଏ ଫାଷ୍ଟେ ହେଇଚି ସିଏ ଫ୍ରିଜ୍ ଟା ପାଇଥିବ ତା ମନ ବହୁତ୍ ଖୁସି ହେଇଯାଇଥିବ ନା। ଯା ହଉ ଭଲ
ନାଇଁ ଫାଷ୍ଟ୍ ଫାଷ୍ଟେ କଣ ଲ- ଥାର୍ଡ଼େ କଣ ସେମିତି କିଛି ନାହିଁ ଯିଏ ଜିତିବ ହିଁ ତା ମନ ଖୁସି ହେଇଯିବ।
ହଁ ଯିଏ ଜିତିବା ମନ ଖୁସି ହେଇ ଯିବ ଆଉ ଗୋଟେ ଭଲ ଜିନିଷ ପାଇଲେ ଆଉ ମନ ଖୁସି ଭଲ ହେଇଯିବ। ହଁ ଯାହ ହୋଉ ତମର ସଆଡେ ହଉଚି। ମାନେ ଏଇସବୁ ହଁ ଭଲ ହଉଛି ନା।
ହଉନଥିଲା ହଁ ଏବେ ନୂଆ ନୂଆ ଆସ୍ତେ ଆସ୍ତେ ଏତେ ବଢ଼ଉଅନ୍ତି ଆଉ, ଆଉ ଆପଣଙ୍କ ଆଡ଼େ କଣ ହେଉଚି ଭଲ।
ଆମର ବି ସେମିତି ଆମର ତ ଭୁବନେଶ୍ଵରରେ ସବୁ ପ୍ରକାର ହୁଏ। ସବୁ ପ୍ରକାର ଫେଷ୍ଟିଭାଲ ପାଳନ ହୁଏ କିଛି ସେମିତି କିଛି ନାହିଁ ଏଇଟା ହବନି ସେଇଟା ମି କିନ୍ତୁ ବେସିକାଲି ଏଠି ଦଶହରା ଟା ଭଲ ହୁଏ ଭୁବନେଶ୍ଵରରେ। ଦଶରାରେରେ ଭଲ ଲାଗେ ସବୁ। ସବୁ ବହୁତ ବହୁତ ବିଭିନ୍ନ ବିଭିନ୍ନ ମେଢ ଠାକୁରଙ୍କର ହେଇଥାଏ ଆଉ। ଠାକୁରଙ୍କ ପାଖକୁ ମାଙ୍କର ବହୁତ ସୁନ୍ଦର ସୁନ୍ଦର ଦୁଶ୍ ମାନେ ମାନେ ବଢିଆ ସୁନ୍ଦର ସୁନ୍ଦର ମୂର୍ତ୍ତିର ବୋହୁତ ଡି ଡିଯାଇନ୍ ମାଙ୍କର ହେଇଥାଏ କଉଥିରେ ବଢିଆ ବଢିଆ ଚୁ ଚୁଟି ମାଙ୍କର ଭଲରେ ସଜେଇଥାନ୍ତି କୋଉଥିରେ ମାଆଙ୍କ ମୁଁହ ଟା ଭଲ ସଯ୍ୟା ଇଥାଏ। ମତେ ଭଲ ଭଲ ଗହଣା ମା ପିନ୍ଧିଥାନ୍ତି ଆଉ ତାଙ୍କ ମେଢ ଟା ହିଁ ମାନେ ବୋହୁତ ଭଲ ଲାଗେ। ଆଉ ଉଁ। ନୟାପଲ୍ଲୀ, ଢ଼ମଣା, ରସୁଲଗଡ ଏଇ ତ ଫେମସ ଆମର ସବୁ। ମୁ ଯଉ ମୂର୍ତ୍ତ ଆଉ ସେଠି ସବୁ ଭଲ ଭଲ ଜିନିଷ ପଡେ ମୀନା ବଜାର ପଡେ ସବୁ ଦୋଳି ଫୋଳି ସବ୍ ସବୁ ବିଭିନ୍ନ ପ୍ରକାର ଜିନିଷ ପଡେ। ଆଉ ବୋହୁତ ଭଲ ଲାଗେ ବୁଲିବାକୁ ଦେଖିବାକୁ ମାନେ ମନ ଦଶହରା ଟାଇମ ର ଗୋଟେ ଅଲଗା ଟାଇପ ର ମନ ଖୁସି ହେଇଯାଏ ଭଲ ଲାଗେ। ହେଲା ହଁ।
ଆ ଦଶରାରେ କଣ ମାନେ ପିଠାପଣା କଣ କରାନ୍ତି ଆପଣଙ୍କ ଆଡେ।
ଦଶହରାରେ ଆମର ହୁଏ ଛଣା ପିଠା ହୁଏ ଯୋଉ ସୁଜି ଜାଣିଥିବେ। ସୁଜି କାକରା ସୁଜି ଉଁ ପୁର ଦିଆ ହେଇକି ସେଟା ହୁଏ କାକରା ହୁଏ ଆମର ଦଶହରାରେ ଆଉଁ ପୂଜା ବସେ ଉଁ ଆମର। ଲେଖନୀ ପୂଜା ହୁଏ ପ୍ଲସ ଯୋଉ ଠାକୁର ଘର ଯୋଉ ମେସିନ ଆଉ ସାଇକଲ, ଗାଡି ଯାହା ଥିବ ସବୁ ପୂଜା ବସେ ଆମର ସବୁ ପୂଜା ହୁଏ। ଆଉ ନୂଆ ଡ୍ରେସ ଆମର ଅଛି ଆମ ପଟେ ଆମର ବାଧ୍ୟ ନୂଆ ଡ୍ରେସ ପୁଅ ମାନେ ପିନ୍ଧନ୍ତି। ଆଉ ସ୍ତ୍ରୀ ଲୋକ ପିନ୍ଧନ୍ତି କିନ୍ତୁ। ନା ନା ସ୍ତ୍ରୀ ଲୋକଙ୍କର ତ ସବୁ ପର୍ବରେ ଆଜି ଗୋଟେ ଯଦି ଭଲ ପର୍ବ ହେଲା ମାନେ ପିନ୍ଧିବେ କଟୁଆ ଖଣ୍ଡେ ପିନ୍ଧିବେ ହଉ ପଛେ ପିନ୍ଧିବେ। କିନ୍ତୁ ପୁଅ ମାନଙ୍କର ଆମର ଏଥିରେ ଦଶରାରେ ପୁରା ନିହାତି କମ୍ପଲ୍ସରୀ ହବ ପୁଅ ମାନଙ୍କର ସିଏ ଶଶୁର ହେଲେ ବି ପିନ୍ଧିବେ ହଜବେଣ୍ଡ ହେଲେ ବି ପିନ୍ଧିବେ ପୁଅ ହେଲେ ବି ପିନ୍ଧିବ ନିହାତି ହବ ଆମର ଅଛି ଏପଟେ ପରମ୍ପରା। ହୁଁ ଭଲ ଲାଗେ ଦଶହରା ଗୋଟେ ଜିନିଷଟା କଟକରେ ହୁଏ ଏବେ କଟକରେ ଆଉ ଆମର ଏଠି ବାଲି ଯାତ୍ରା ପଡ଼େ ଯୋଉ ହ ପଠାରେ ପଡ଼େ ବାଲିଯାତ୍ରା ହଉଛି ଭୁବନେଶ୍ୱରରେ ଯେହେତୁ କଟକରେ ଗୋଟେ ବାଲିଯାତ୍ରା ହଉଛି ଏବେ ଗୋଟେ ଭୁବନେଶ୍ଵରରେ ବି ହଉଛି। ପଟିଆ ପାଖରେ ସେ ବାଲିଯାତ୍ରା ବି ବହୁତ ବଢ଼ିଆ ହୁଏ ଆଉ ବହୁତ ବିଭିନ୍ନ ଆଡୁ ବିଭିନ୍ନ ବିଭିନ୍ନ ଜିନିଷ ସବୁ ଆସିଥାଏ ପଡ଼ି ପଡ଼ିଥାଏ। ଆଉ ବିଭିନ୍ନ ସବୁ ଉଁ ମାନେ ଏଇଭଳିଆ ନୁହଁ ବେଲୋଡି ହୁଏ ବ୍ରେକ୍ ଡ୍ୟାନ୍ସ ଯାତ୍ ମାନେ ଯାତ୍ରା ଫାତ୍ରା ସବୁ ପଡ଼ିଥାଏ। ମାନେ ଏ ଏଇ ସବୁ ପର୍ବରା କାମ ବେଶୀ ଭଲ ଭାବରେ ହୁଏ। ବିଶ୍ଵକର୍ମା ପୂଜା ଆମର ଆମେ ଯୋଉ କଲୋନୀ ଭିତରେ ରହିଛୁ ଏଠି ଅଛନ୍ତି ଆମର ସାର୍ ଅଛନ୍ତି ଯୋଉ ଆମର କଲୋନୀର ମେନ୍ ଅଛନ୍ତି ହେଡ ଯୋଉ ଆମ ପ୍ଲଟିଂ ର ବିଲଡର ସାର୍ ଅଛନ୍ତି ସିଏ ବହୁତ୍ ବିଶ୍ଵକର୍ମା ଟା ବହୁତ୍ ଧୁମ୍ ଧାମ୍ ରେ ତିନି ତିନି ଦିନ ଯାକ ପାଳନ କରିଥାନ୍ତି ଯେ ଆମେ ତିନି ଦିନ ଯାକ ଘରେ ରୋଷେଇ ବାସ ବି ହୁଏନି ସିଏ ତିନି ଦିନ ଯାକ ଖାଇବାକୁ ଦିଅନ୍ତି ପ୍ଲସ ତିନି ଦିନ ଯାକ ମନୋରଞ୍ଜନ ବି ଭଲ କରାନ୍ତି ଭଜନ ଗୋଟେ ଦିନ କରାନ୍ତି ଗୋଟେ ଦିନ ଡ୍ୟାନ୍ସ କରାନ୍ତି। ଗୋଟେ ଦିନ ଆସନ୍ତି ଠାକୁରଙ୍କର ପ୍ରବଚନ ଦେବାକୁ ଗୋଟେ ଦିନ ଆସନ୍ତି। ତିନି ଦିନ ଯାକ ବଢ଼ିଆ ସେ ପାଳନ ହୁଏ।
ବାସ୍
ଏମିତି ଆଉ ଏମିତି ସବୁ ହୁଏ। ଆଉ ଆଉ ଉଁ ଆଜି କୁଆଡ଼େ ବୁଲିବାର ଅଛି ନା ଏମିତି ଘରେ ବସି ରହିବ।
ନାଇଁ ନାଇଁ ବର୍ଷା ତ ବହୁତ ଜୋରରେ ଲାଗି ରହିଛି ଆମର ଏ ଆଡ଼େ ବର୍ଷା ଯୋଉ ମାନେ ଛାଡ଼ିବାର ନାଁ ଧରୁନି।
ବର୍ଷା ଜମା ସତ କଥା ଏଇ ଛାଡ଼ିବାର ନାଁ ଧରୁନି ବର୍ଷା ତ ବହୁତ ହଉଚି।
ଆମ ଆଡ଼େ ବି ସେ ସେମିତି ମାନେ ଦଶହରା ବହୁତ ଧୁମ୍‌ଧାମରେ ପାଳନ କରନ୍ତି।
ହୁଁ।
ଗାଁରେ ଆମର ମଙ୍ଗଳା ଘର ତ। ଆମର ଦଶହରାକୁ କରନ୍ତି ମାଣ୍ଡିଆ ଗୁରା।
ହଁ।
ଆଉ ମାଣ୍ଡିଆ ଘୁରା ତ ଆମ ଆଡ଼େ ଫେମସ୍ ହେଇଛି। ମାନେ ଦଶହରାକୁ ମାଣ୍ଡିଆ ଜାଣି ନାହାନ୍ତି।
ହଁ ହଁ।
ସେଇ ମାଣ୍ଡିଆକୁ ଆମର ଚୋରିକି ତାହାକୁ ଯାଉ କରାହୁଏ ଆଉ ଆମର ସେଇଭଳି ଅଲଣା ଖାଆନ୍ତି ଲୁଣ ପଡ଼ିବନି। ଆପଣ ତ ଜାଣିଥିବେ ଲୁଣ ଯେଉଁ ଜିନିଷରେ ପଡ଼େନି ସେଟା ଟେଷ୍ଟ ହିଁ ଲାଗେନି। ମାଣ୍ଡିଆକୁ ଉଖୁଡ଼ା ଆମ ଆଡ଼େ ଖାଆନ୍ତି। ଆଜ୍ଞା।
ଭଲେ ଚଳିବ କିନ୍ତୁ ଲୁଣ ବିନା କିଛି ସ୍ବାଦ ହିଁ ନାହିଁ।
ହଁ। କିନ୍ତୁ ଆମର ସେଇଭଳି ବାଧ୍ୟ ପରା ଖାଇବାକୁ। ତ ମାଣ୍ଡିଆ ଘରାକୁ ଆମର କରାହୁଏ ଉଖୁଡ଼ା। ଆମର ତାହା ଖାଇକିନା ରୁହନ୍ତି ତାପରେ ହାଡ଼ୁ ଯାଇ ମାହାପ୍ରଭଙ୍କଡୁ ଆସିଲେ ତାହାପରେ ଯାଇ ଆମର ରାତିକି କରାହୁଏ। ତାପରେ ରାତିରେ ଯାହା ଖାଇଲେ ଚଳେ ପିଠା ପୁଠେ କଲେ ଖାଇଲେ ଚଳିବ। ଆଉ କି ଭାତ ତମେ ଯାହା ଖାଇଲେ ବି ରାତିରେ ଚଳିବ। ତ ଆମର ପୂଜା ନହବା ଯାଙ୍କେ ଆମର କୌଣସି ଛୁଆ ଖାଇବେନି କି କିଛି ନି ପୂଜା ସ
ହୁଁ।